ହାଲୋ।
କେମ ଦଉଛ।
ଭଲ ଅଛି।
ହ ତ ଆମର ଇଣ୍ଡିଆର ଜାତୀୟ ଖେଳ କଣ?
ତାର।
ଇଣ୍ଡିଆର।
ହକି।
ବାକି ଦେଖେ ହକିର କ୍ରେଜ୍ ଏତେ ଇଣ୍ଡିଆରେ ନାଁ ହକି ଜାତୀୟ ଳ ଗୋଟେ ହକିର ଜାତି କେ କ୍ରେଜ ନାହିଁ ଜାତି ଖାଲି ମେ କ୍ରିକେଟ ର ହିଁ କ୍ରେଜ ଅଛି ଆମର ଇଣ୍ଡିଆରେ।
ହୁଁ ହାଟା ଗୋଟେ ଭାରି ଦୁଃଖର କଥା ବଲେ ଅଲଗା ଖେଳ ସପୋର୍ଟ କରୁନାହାନ୍ତି ସେମାନେ କଣ କରିବେ। ହକିକୁ ସପୋର୍ଟ କରୁନାହାନ୍ତି କ୍ରିକେଟ ପରେ ଫୁଟବଲ ଆଉଛି ହକିକୁ ସପୋର୍ଟ କରୁନାହାନ୍ତି।
ସୁନୀଲ ଛେତ୍ରୀ ଯୋଉ ସିଏ ଗୋଟେ ତାର ଇଏ ରେକର୍ଡ ଗୋଟେ କହିଥିଲା ଯେ ତମେ ଆସିକି ଆମର ଗେମ୍ ଦେଖ ବୋଲି ଗୋଟେ କହିନଥିଲା କୋଉ ଗୋଟେ ପୋଡକାଷ୍ଟ ନା କରି ହଁ ରିକୁଏଷ୍ଟ କରିଥିଲା ଯେ ତମେ ଆମର ଆସି ମେଚ୍ ଦେ ହୋଉ ଟି କିନ୍ତୁ ଲୋକମାନେ ସେଇଟାକୁ ଦେଖୁନାହାନ୍ତି ଖାଲି କ୍ରିକେଟ ପତ୍ରିକା ପାଗଳ ହେଇ ଯାଉଛନ୍ତି।
ନିହାତି ଟିକେ ନାଇଁ ବେଶୀ ପାଗଳ ଆର ସି ବି ଏଥର ଯିଥିଲା ଯେ ଲୋକ ଆଉରା ବାରା ହେଇଗଲେ। ଶଳା ଘର ଭାଙ୍ଗିବାର ଲାଗି ପଡିଲେ କବାଟ ଭାଙ୍ଗିବାର ଲାଗି ପଡିଲେ।
ନେଇଯାଇଛନ୍ତି କଣ ସବୁ ଭାଇଆଇ ଯାଉଛନ୍ତି। କତ କ୍ରିକେଟ କ୍ରିକେଟ ର ଜନକ କିଏ?
ହ ଟିକେ ରୁହ ତ ଏ ଇଂଲଣ୍ଡ।
ହୁଁ।
ଲ ମୁ ବି ସେଟା କହିଥାନ୍ତି ଲଗନ ମୁଭିରେ ସେଇଟା ଥିଲା।
ହଁ ଆଉ ଆମର ଛୋଟା ଭିମରେ ଭାଇ ମନେପକା।
ନାଇଁ ଛୋଟ ଭୀମ ର ମତେ ମନ ନାହିଁ ବାକି।
ଆ ଥ ମାନେର୍ଥ ପଳଥିଲେ ସେମାନେ ଚାଲେଞ କଲେ କ୍ରିକେଟ୍ ମ୍ୟାଚ ଦେଖ କ୍ରିକେଟ ଉପରେମ ଆମ ଘରେ ଦେଖ ବଲିକରି। ହଁ ଇରେ ସେ ବି କ୍ରିକେଟ ଉପରେ ଥିଲା କଥା।
ହଁ ସେଇଟା ମୁଁ କାଇଁ ଦେଖିନି?
ହଁ ହଁ।
ହୁଁ। ଫୁଟବଲ ର ବିଶ୍ଵକପ ର ଆୟୋଜନ ସଂସ୍ଥା କଣ କ ତ ମାନେ ଯେମିତି ଆମର ଏଇଟା ଆମର ଏ
ଜାଣିଛୁ ହକି ହ ହକି ଟିମରେ କେତେ ଜଣ ପ୍ଲେୟର ଥବ ଜାଣିଛୁ?
ରହିଜାଣିନି ଏ ଘଟବ
ହଁ ଏଗାରଟା।
ହୁଁ କ୍ରିକେଟର ତ ଏଗାରଟା। ବାସ୍କେଟବଲ ଜଣିଛ ବାସ୍କେଟବଲ।
ହଁ ଜାଣିଛି କେଲା ବଡେ ଜାଣି
ସେଇଠି ବୋଧେ କେତେଟା ମୁଁ ମନେ ପଡୁନି ମୋର ବାସ୍କେଟବଲ ଆମେ ଖେଳୁଥିଲେ। ପାଞ୍ଚଟା ନ କଣ ଖାଉଛନ୍ତି ବୋଧେ?
ନା ଅଧିକ ଜଣ ଅଧିକ ହଉଥିବ।
ଆମ ପାଞ୍ଚ ଛଅ ଜଣଙ୍କା ସେଇଠି ହେଲେ ବଢିଆ।
ଆରେ ମୁଭିି ରାଗରେ ମୁଁ ଦେଖି ମୁଭିି ରାକରେ ଅଧିକ ଥାଉଛି।
ହଁ ସେମିତିକି ପଟା ବାକି ସେଠରୁ ଯୋଉ ଇଟରନ୍ୟାସନାଲ ପ୍ଲେୟର ମାନେ ପୁରା ହାଇଟ୍ ମାନେର ବହୁ ବହୁ ହଟ୍
ଡେଇକି ଡେଇକି ତାଙ୍କ ରାଇଡ୍ଇ ଯିବ।
ହଁ ପୁରା ଏତେ ହାଇଟ ଥିବ ଯେେ ସାତ ଫୁଟ ମଣିଷ ଭଳିଆ ଦେଖା ଯାଉଛନ୍ତି ସେମାନେ
ଓ ଆମର ତ ଗୋଟେ ସାଙ୍ଗ ଥିଲା ମରେ ନହିଁ ସେଷଆଡେ ସାତ ଫୁଟ କଣ ଓଳିଆ
ହୁଁଁ। ନାଇଁ ସାତ ଫୁଟ ନଥିବ ହଁ ସେ ଛଅ ଫୁଟ ଉପରେ ଥିବ। ଛଅ ଫୁଟ କେତେ ଗୋଟେ ଥିବ ହାତ ଗୋଟ ତ ନଥିବ ଅ ଫୁଟ କେତେ ଗୋଟେ ଥିବ। ହୁଁ।
ଆ ଆମ ଗ୍ରୁପ ଆମ ଢୋ ପଲା ଆମେ ସମସ୍ତ ଉପକୁ ଆଉଛ ବ
ଓ ହୋ। ଏବେ କୁହ ତ ଇଣ୍ଡିଆ ଟିମ ର ଆମର କ୍ୟାପଟେନ କିଏ ଅଛି?
ଏବେ?
ହୁଁ।
ଏବେ ନାଇଁ ଏବୋର ଏବେ ଜାଣିନାହିଁ।
ମୁଁ ବି ଜାଣନି ହୁଁ ଏମ ତୁ ଆମର। ଚସ୍ଇଟଥିଲା ଚେସ୍ ଚସ୍ ବସ୍ତ କି ଚେସ୍
ହଁ ଚେସ୍ ଖେଳିଥାଉଛି ମୁଁ ଖେଳୁଚି ଚେସ।
ଆସି ଖେଳି
ହୁଁ ଆମର କଲେଜରେ ମ୍ୟାଚ ହେଇଥିଲା ମନ ଅଛି।
ହଁ
ହଁ କଲେଜରେ ମ୍ୟାଚ ମୁ ସେ ଦଇ ନମ୍ବରକୁ ଖାଇଥିଲେ
ଓହୋ ସେ ମଥ ଡିପାର୍ଟମେଣ୍ଟୋଟେିଲ ମ ଡିପାର୍ଟମେଣ୍ଟ ର ଗୋଟେ ପିଲାରା ସେଇଟାଥିଲା। ଏ ହଁ ସେ ସାଙ୍ଗ ଟା ଗୋଟେ
ବସ୍ ଏଇ ଭଲ ରହୁଛି।
ଗୋଟେ ହେଇନଥିଲା ୱଲମ୍ପିୟନସିପ ରେ ଯୋଉ ଗଟେ ଆମର ଇଣ୍ଡିଆରେ ଜଣେ ହେଇଥିଲା। ତା ନାଁ କଣ?
ହଁ
ତା ନାଁ କଣ ଯିଏ ଯୋଉ ଗ୍ରାଣ୍ଡମାଷ୍ଟର କୁ ଯାଇଥିଲା ଆ ଇଣ୍ଡିଆର?
ତାର ବିଶ୍ଵନାଥ ବିଶ୍ଵନାଥ ବିଶ୍ଵନାଥ କଣ ଗୋଟେ ଅଛି କଣ?
ଲୁକେଶ। ଲୁକେଶ ପରା ଲୁକେଶ ଥିଲା ନା? ଯୋଉ ସମୟରାନା ସହିତ ସମୟରାନ ହାରି ହାରି ଯାଉଥିଲା ଏଇଠି ହାରିଥିଲା। ଥିଲା ଆଗରୁ ତାପରେ ଜିତିଥିଲା ସେଠି।
କହିପାରିବ ଯେ କି ଖେଳୁ ଚେସ୍ ଖେଳୁ ତାର ବେଶ ବ୍ରେନ କାର ଥିବ।
କ୍ୟୁବ କ୍ୟୁବ ତ ମତେ ବି ଆଉଛି।
ଚେସ?
ଦେସ୍ ଆସୁଛି ଯେ ପ୍ରପର ଆସୁନି ଭଲସେ
ଓ ହୋ
ହୁଁ
ନାଇଁ ଚେସ୍ ଖେଳ ପିଲା ଟିକେ ମାଇଣ୍ଡ ଟିକେ ଅଧିକ ଥିବ। କାହିଁକିନା ସୋଜି ପ୍ଲାନିଂ ସବୁ ଥାଉଛି।
ପ୍ଲାନିଂ କରିପାରନି ସେରେ ପରା ସେଇଟା ହି ନହନି କିଛିନାହିଁ। ଶାୁ କୋଉଟାୁଡେ ଯିବ ଜାଣିପାରୁିବ ବ ନିଜର ଆଇଡିଆ ଲଗେଇ କିିୋଉଟା କେମିତି ମୁଭମେଣ୍ଟ ନେଲେ। କେମିତିଉ ଜଣା ବାରି।
ହୁଁ ହୁଁ
ହୁଁ ଚେସ ରେ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର କିଏ କଥା
ହଁ
ତେସରେ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର କିଏ ନେଇଥିଲା। ଇଣ୍ଡିଆ ର
ହଁ ବିଶ୍ଵନାଥ ଅଗନ୍ଦ ଆନନ୍ଦ କଣ ଗୋଟେ
ବିଶ୍ୱନାଥ ତ ଆନନ୍ତ
ନାଁ ଆଉ ଟାଇଟଲ ବି ନାଁ ଭଳିଆକୁ ଜଣା ପଡୁଛି।
ହୁଁ।
ଭଲପିଲା ହାଁ।
ବ୍ୟାଡ଼ମିଣ୍ଟନ୍।
ବ୍ୟାଡ଼ମିଣ୍ଟନ୍।
ହୁଁ ଖେଳିଚୁ?
ହଁ -ହଁ ଖେଳିଚି ଯେ ଏତେ ଭଲ ନାହିଁ ସେଟା ପ୍ରାୟ ହାରିଚି ଏତେ ଭଲ ନାହିଁ।
ଓ ହଁ ମୁଁ ତ କେବେ ଖେଳିଲି ଆଗରୁ ଖେଳୁଥିଲି ଟେନ୍ଥ୍ ଯେତେବେଳେ ପଢୁଥିଲି ସେତେବେଳେ ଖେଳଥିଲି ଆଉ।
ଯେ ଆମର କଣ ଖେଳ ଆରମ୍ଭ ଖେଳ ପୂର୍ବରୁ ମାଡ ଆରମ୍ଭ ହେଇଯାଉଚିତି।
ହଁ ସେଇତ ଆଉ। ଫୁଟବଲ୍ ର ଗୋଟେ ଟିମ୍ ରେ କେତେଟା ପ୍ଲେୟର ଥାଆନ୍ତି
ଫୁଟବଲ୍ ରେ?
ହୁଁ ମାନେ ଏକ୍ ଏକ୍ସଟ୍ରା ପ୍ଲେୟର କୁ ନ- ଛାଡିକି।
ଏଗାର୍ ଜଣ ସବୁଥିରେ ପ୍ରାୟ ଏଗାର୍ ଏଗାର୍ ଥାଉଚନ୍ତି ଏଗାର୍ ରେ ଜଣେ
ହଁ ଏଗାର୍ ଟା ହିଁ।
ହୁଁ-ହଁ- ଫୁଟବଲ୍ ଖେଳିଚି କେବେ ଫୁଟବଲ୍?
ନା ସାଙ୍ଗ।
ଫୁଟୁବଲ୍ ଖେଳୁ ମସ୍ତ୍ ଆମେ ତ ବର୍ଷାରେ ଭିଜି ଭିଜି ଖେଳୁଥିଲୁ।
ଗାଁ ଗହଳି ଭାବେ ସେତିକିରେ। ଏ ଗାଁ ଗହଳିରେ ବି ସେ କ୍ରିକେଟ୍ କ୍ରିକେଟ୍ ଖେଳିଚି ଫୁଟୁବଲ୍ କେବେ ନାଇଁ।
କ୍ରିକେଟ୍ ବେଶୀ ଖେଳେନି। ଫୁଟୁବଲ୍ ରା ଖେଳିଚି ପୁରା ବର୍ଷା ରେ ଭିଜି ଭିଜି କାଦୁଅରେ ପଡିିକି ଖେଳିଚି।
ଏଠେ ଆମ ଗାଁ ପଟଉଚୁ ନା ଏପଟେ ଏତେ କ୍ରିକେଟ୍ ନାଇଁ ତ ଏଇ ଫୁଟୁବଲ୍ ନାଇଁ ତ।
ଅ ହ ଆମେ ବର୍ଷା ହଉଥିବ ପୁରା ଜୋର୍ ଜୋର୍ ରେ ସେତବେଳେ ପଡିଆରେ ଯାଇକି ଖେଳୁ ପୁରା ଗୋବର ଫୋବର ପଡିକିରି ଖେଳିଥିଲୁ।
ହୁଁ ଆଗୁରୁ ଯେତେବେଳେ ଡେଲି ଯିବାର ଖେଳ ହୁଏ ସେଠେ ଆଗୁରୁ ଯାଉଥିଲି। ତ-ତ କ୍ରିକେଟ୍ ପିଚ୍ ର ଲମ୍ବ କେତେ?
ଆଁ।
କ୍ରିକେଟ୍ ପିଚ୍ ର ଲମ୍ବ କେତେ?
ବା- ବାଇଶ୍ ଗଜ୍
ହୁଁ।
ହୁଁ।
ଯଉ ଆମର ଯଉ ମିଲ୍ଖା ସିଂଙ୍ଗ୍ ଉପରେ ଗୋଟେ ମୁଭି ଆଇଥିଲା ଦେଖିଚୁ? ମିଲ୍ଖା ସିଂ ର କଣ ଥିଲା କି?
ହଁ ଦେଖିଚି।
ବଢିଆ ଥିଲା ନାଇକି ସେଇଠି ଗୋଟେ ତାକୁ କେମତି ମାର୍ ଦେଇଥିବେ ତା ଗୋଡରେ ପଶିଯାଇଥିବ ପୁରା ସ୍ପାଇକୋପ୍ ଟା। ହେଲେ ବି ସିଏ ତାର ହୁଁ ତାର ହେଲେ ବି ତାର ବ୍ଲଡ୍ ଫ୍ଲଡ଼୍ ବାହାରୁଥିବ ହେଲେ ବି ସେ ଛାଡିକି ବି ଦୌଡିବ ପୁରା ବଢିଆ ଥିଲା ଯେ।
ହଁ।
ଆଉ କଣ କଣ ଗେମ୍ ଖେଳୁଚୁ ଅନଲାଇନ୍ ହଉ ଅଫଲାଇନ୍ ହଉ।
ହଁ ବ ପ୍ରାୟତ ପ୍ରାୟତ ବେଶୀ କ୍ରିକେଟ୍ ସାଉଚିନ୍ ଚେସ୍ ଆଉ କଣ କ୍ରିକେଟଚେସ୍ କ୍ରିକେଟଚେସ୍ ପ୍ରାୟ ଖେଲଚାଉଚ୍?
ଓହୋ ମୋର ତ ଏବେ ଫି ଗେମ୍।
ମୋବାଇଲ ହେଲେ ସେ ଫାଇଟ୍ ଫାଇଟ ବକ୍ସିଂ ସେଟା ପୁରା ଖେଳିଯାଉଛି।
ଯୋଉ ଆମର ଗେମ୍ ପାର୍ଲର କେବେ ଯାଇଚୁ ଗେମ୍ ପାର୍ଲର ମାନେ ଗେମ୍ ଜୋନ୍?
ହୁଁ ହୁଁ ସେଟା ଭୁବନେଶ୍ୱରରେ ଅଛି। ବୋଟାନିକାଲ ଗାର୍ଡେନ ପାଖରେ ଯାଇଛି ଥରେ।
ଆରେ ସେଇଟା ତ ଇଏ ଯାକ ଆମର କଣ କୁହାଯାଏ ସେଟାକୁ ଯୋଉ ବଡ ବଡ ଯୋଉ ଗେମ୍ ଯାକ ଥାଏ। ତ ଗେମ୍ ଜୋନ୍ ବୋଲି କୁଜାଏ ନା ଏଇଟା ଯୋଉମାନେ ଟିଭିରେ ଯୋଉ ଗେମ୍ ଖେଳନ୍ତି? ପିଏସ୍ ଠ୍ରୀ ପିଏସ୍ ଫାଇଭ ପି ଏସ୍ ଟୁ
ନା ନା ଭାଇ ଏହାର ଖେଳନି।
ସେଇ ଜାକରେ ବି ଗୋଟେ ଥାଏ ମାନେ ଯଉ କମ୍ପୁଟର ଗେମ୍ ଭାଇ ସିଟି ଖେଳୁଥିବ ତ ଫିଟିଏ। ଭାଇ ସିଟି।
ନାଇଁ ତାତି ହାର କେ ବି ହେଇନି ନା?
ଲାଣ୍ଡ ଭସିସ୍ ଜୋନ୍ ବି।
କୋରସ ଜମ୍ବି?
ପ୍ଲାଣ୍ଟ ବର୍ଷେସ୍ ଜମ୍ୱି।
ନା ସେ ନାଁ ବାକି ଜମବି ଗେମ୍ ଖେଳିଛି ଢ ଚୱେଟ ଖେଳିଛି?
ହଁ ଏଇଟା ମୁଁ ବୁଝିଛି ଇଏ ବି ନଥିବ ଗୋଟେ ଆଉ ଗୋଟେ ଗେମ୍ ନଥିବ? ଗ୍ରେନୀ ଗ୍ରେନୀ ତ ଖେଳ ନର୍ ଗେମଟା?
ହଁ ଖେଳିଛି।
ହୁଁ ସେଠି ସେ ଦାଦି ମା ହେଇକି ମାରିଦଉଥିବ ପଛପଟ ଯଇକି।
ହଁ ସେ ତାନ ଗୁଠି ଖେଳୁଥିବ।
ଯେଟା ସେଇଟା ଯଦି ଖେଳୁଥୁବ ପରା ଆମେ ଫ୍ଲୁର୍ଟ ଦେଇକି ପୁରା ଫଲରେ ଖେଳକୁ କହିଲେ ହିଁ ଗୋଟେ ଭଲ ଲାଗିବ ଖେଳନା? ନହେଲେ ଏତେ ମଜା ଆସୁନି ସେଟା ଖେଳବା।
ହୁଁ
ତମ ଆଡ଼େ ପଡଶ ପାଚିଲାଣି ପଣସ।
କଣ ନାଇଁ ନାାଇ କଣସ ନାଇଁତା ବାକି ଆମ ବୁରୁକୁଳି ହେଇଛି ତ?
ଓହୋ ଇଏ ତମ ଇଏ ତମଡେ କୁସୁମ ଖାଇଛି କୁସୁମ?
କଣ ସେଟା?
କୁସୁମ କୁସୁମ ଫଳଦ କୁସୁମ?
ନାଇଁ ଖାଇନି ନାଇଁ ଖାଇନି।
ଖାଇନୁ କେବେ?
ଆମ ପଟେ ଅଲଗା କହୁଥିବେ?
ଆରେ ସେଟା ଯୋଉ ମାନେ ଏମତି ଗ୍ରୀନ୍ ଗ୍ରୀନ ର ଉପରେ ଚୋପାକିବ ଭିତରେ ଅରେଞ୍ଜ କଲର ର ଫଳ ଭଳିଆ ଥିବ ଆଉ ଭିତରେ ଭିତରେ ଗୋଟେ ମଞ୍ଜିଥିବ? ମାନେ ଲିଚୁ ଟାଇପ ର ଥିବ ଫଳଟା ଗୋଟେ ଅରେଞ୍ଜ ଥିବ ସେଇଟ ଛୋଟ ଛୋଟ ଯାକ ଥିବ। ଲୁଣ ଲଙ୍କା ଲୋଣ ଲଙ୍କା ଦେଇକ ଖାଆନ୍ତି ଯୋଉ କୁସୁମ?
ନାଇଁ କୁସୁମ କେବେ ଖାଇନି ନାଇଁ?
ହୁ ସେଇଟା ଖାଇବ ଦିନେ ବଢିଆ ଲାଗିବ?
ଓଉ ହଉ ସମୟ ହେଇଛି।
କଣ କଣ ଏଣ୍ଡ ହଉନି?
ହଉ ରଖ।
ଏଡାଉନିକଣ୍ଟା
ହଁ।
କହଲେଣ୍ଡଉ ନି ଅନ୍ କଲୁ।
ହଁବେ କଲ୍ୟାଣ୍ଡ ହଉନି।
ଡାଟ ବନ୍ଦ କରିଦେ
ଆପଣ ଟ୍ରାଏ କରେ